ହ୍ୟାଲୋ।
ହ୍ୟାଲୋ।
ଭାଇ ହ୍ୟାଲୋ ହଁ।
ଆରେ ଆପଣ ସୁମିତ କହୁଛନ୍ତି।
ଆଜ୍ଞା ଭାଇ।
ଆଜ୍ଞା ଆପଣ କହୁଥିଲେ ଆମ ଚୋଡ଼ାମଣିପୁରର ଜମି କିଣିବା କଥା ଆଜ୍ଞା।
ଆଜ୍ଞା ମୁଁ ଦେଖୁଥିଲି ସେ ଜମି ଟା ଭାଇ ଭଲ ଲାଗୁଥିଲା ମାନେ ଏ ଜାଗାଟା ଉଞ୍ଚା ବି ଅଛି ଆଉ ମୁଁ ସେଇଠି ଭାଇ ଭାବୁଥିଲି ଗୋଟେ ଦୁକାନ କରିମି ଦେଖନ୍ତ ତ ଜାଗା ଟା କିଏ ବିକିବେ ନା ବିକିବେନି ମୁଁ ଭାଇଙ୍କୁ ସେଠି କହିିଥିନୀ ମୁଁ ସଂଗ୍ରାମ ଭାଇଙ୍କୁ କହିଥିଲି ଯେ ଭାଇ ତାଙ୍କୁ କହୁନୁ ଟିକେ ଟେ ଆଉ ଜାଗା ଟା ଆ-ଦବା ପାଇଁ ମୁଁ ଭାଇ ଦୋକାନ ଗୋଟେ ଛୋଟିଆ ଦୋକାନ ଗୋଟେ କରିଥାନ୍ତି ଆଉ।
ହଁ ଆଜ୍ଞା ସେଟା ଆମ ସଂଗ୍ରାମ ଭାଇଙ୍କର ଏଇ ଜାଗାଟା ମୁଁ ତାଙ୍କ ସାଙ୍ଗରେ କଥା କହୁଥିଲି ସିଏ ମତେ କହୁଥିଲେ ଆପଣ ହିଁ ସେ ଜାଗାଟାକ ନେଇଥାନ୍ତେ ଆଜ୍ଞା ଆପଣ ହିଏ କଣ ଦୋକାନ କରିବାକୁ ଚାହୁଁଥିଲେ ମୋତେ ଟିକି କହିବା।
ଭାଇ ମୁଁ ଗୋଟେ ସେଠି ଜାଗଟା ଅଛି ସେଟା ଟିକେ ବଡ ବି ଅଛି ମୁଁ ଗୋଟେ ଭାଇ ଆଇକ୍ରିମ ଫ୍ୟାକ୍ଟ୍ରି କରିଥାନ୍ତି।
ଆଚ୍ଛା ଆପଣ ଆଇସ୍କ୍ରିମ୍ ଫ୍ୟାକ୍ଟ୍ରି କରିବେ ଠିକ୍ ଅଛି ବହୁତ୍ ଭଲ କଥା ଆପଣଙ୍କର। ଆଇସକ୍ରିମ୍ ଫ୍ୟାକ୍ଟ୍ରି କରିବା ତା ତାର ସବୁ ଆପଣଙ୍କର ଲାଇସେନ୍ସ ଅଛି ଆଜ୍ଞା?
ଲାଇସେନ୍ସ୍ ଭାଇ ବେଶୀ କିଛି ଦରକାର୍ ନାହିଁ। ସେଟା ଆମର ଯିଏ ଜିଲ୍ଲାରେ ଯଉ ଅଛନ୍ ଜିଲ୍ଲାପାଳ ସେ ତାଙ୍କର ଗୋଟେ ଆପ୍ରୁଭାଲ୍ ଆଣିବାର ଅଛି ଯେ ଆଇସ୍କ୍ରିମ୍ ମୁଁ ଗୋଟେ ଫ୍ୟାକ୍ଟ୍ରି କରିବି ଛୋଟିଆ ଆଉ ଅ- ଫ୍ୟାକ୍ଟ୍ରି ମାନେ କି ସ-ମୁଁ ବେଶୀ ମାଲ୍ ଆଣିକି ରଖିବିନି ଯେହେତୁ ମୋ ନୂଆ ଫ୍ୟାକ୍ଟ୍ ରି କରିମି ମୁଁ ମେସିନ୍ ଟା ଫାଷ୍ଟ୍ ଆଣିବି ଆମର କୋଲକାତାରୁ କୋଲକତାରୁ ଆଣିକି ମେସିନ୍ ଜଷ୍ଟ୍ ପ୍ରମୋସନ ଟିକେ କରିମି ଯେ ଆମର ଏଟେ ଆଇସକ୍ରିମ୍ ଫ୍ୟା ଲୋକାଲ୍ ଦୋକାନ୍ ମାନଙ୍କୁ ଯାଇ କହମି ଯେ ଭାଇ ମୋର ଗୋଟେ ନୂଆ ଫ୍ୟାକ୍ଟ୍ କ୍ଟି ହେଲା ଆଉ ଆପଣ ଆଇସକ୍ରିମ୍ ନିହାତି ନେବେ ମୁଁ ଲୋ ପ୍ରାଇଜ୍ ରେ କମ୍ ରୁ କମ୍ ରୁ ହାଇ ମାନେ କମ୍ ଦାମ୍ ଠାରୁ ବେଶୀ ଦାମିକା ଯାଏ ମୁଁ ସବୁବେଳେ ଉପଲବ୍ଧ ର-ରଖମି ଆଇସକ୍ରିମ। ଆପଣ ଆସିବେ ଆଉ ନେବେ ତାପରଠୁ ମୋର କାମ ଟା ଷ୍ଟାର୍ଟ ହେଲା ପରେ ଲାଇସେନ୍ସ ଯେଟା ବୋର୍ଡ ଲାଇସେନ୍ସ ଆଗେ ମୁଁ ଛୁ ଛୋଟ ଆକାରରେ ଗୋଟେ ଲାଇସେନ୍ସ କରିବି ସେ ଏଟା ମାସେ ପାଇଁ ଥିବ ତାପରେ ମର ଦୁ ଦୁକାନ୍ ଚାଲିଲେ ମୁଁ ଇ-ଗୋଟେ ବର୍ଷ ଏକାବେଳେ କରିଦେମି ଲାଇସେନ୍ସ।
ଠିକ୍ ଅଛି ଆପଣ ମତେ ବହୁତ ବଢିଆ କଥା କହିଲେ ଆଜ୍ଞା। ଠିକ୍ ଅଛି ଆପଣ ଆ- ଆସିକି ଜାଗା ଟା ଦେଖନ୍ତୁ ଆଉ ଥରେ ଦେଇକି ଆପଣ ସବୁ ନିର୍ଦ୍ଧାରଣ କରି ଆଚ୍ଛା ଆପଣଙ୍କ ଆଇସକ୍ରିମ୍ ଫ୍ୟାକ୍ଟ୍ରି ରେ କିଛି ଆମ ଗାଁ ଲୋକମାନେ ଛୁଆମାନଙ୍କୁ ନେଇପାରିବେ କି ଆଜ୍ଞା? କାରଣ ସେମାନେ ଏତେ ପାଠ ଶାଠ ପଢିକି ତାଙ୍କୁ ଏବେ ଯଉ ବେ ମିଳୁନାହିଁ ସେଥିପାଇଁ ଆପଣଙ୍କ ଜାଗାରେ ସିଏ ରହିଥିଲେ କିଛିଟା ସେମାନେ ରୋଜଗାର୍ ଅପ୍ସର ପାଇଥାନ୍ତେ।
ନିହାତି ଭାବେ ଯଦି ଆପଣ କହୁଛନ ଆପଣଙ୍କ ସେଠି ପିଲାମାନେ ଆ-ଅ- ଦରକାର୍ ବା ଆବଶ୍ୟକ ଅଛି ମୁଁ ନିହାତି ଭାବରେ ସେମାନଙ୍କୁ କହିମି ଯେ ଆସନ୍ତୁ ମୋ କମ୍ପାନୀରେ କାମ କରନ୍ତୁ ଆଉ ଛୁଆମାନେ ଭାଇ ଯେମାନେ କ ଆପଣ ଦଉଚନ୍ତି ଟିକେ ଛୁଆ ମାନେ ବି ସେକୁ ରହିବା ଦରକାର୍ ଯେ ମୋ ସାଙ୍ଗରେ ଟିକେ କଥାବାର୍ତ୍ତା ଶୁଣିବେ ମାନେ ମୁଁ ଯାହା କହମି ମାଲିକ କଥା ଟିକେ ଶୁଣିବି ଆଜିକାଲି କିଛି ଛୁଆ ଅଛ ମାନେ କଥା କହିବା ଆଗରୁ ସେମାନେ ମନା କରିଦଉଚନ୍ତି ଯେ ମୁଁ ଏଇରା ସାର୍ କରିପାରିବିନି। ସେରକୁ ଛୁଆ ସାର୍ ଦେବେନି ମତେ ଏରକୁ ପିଲା କିଛି ଦେବେ ଯେମାନେ ମୋ କଥାରେ ଚାଲିବେ। ମାନେ ମୁଁ ଯାହା କହିମି ଯେ ହରି ତୁ ଏଇ କାମ ଟା ଆଜି କରିବୁ ସେ ଯୁ କରିବ ସେଇ କାମ ଟା ନହେନେ ସେଟା ଗୋଟେ କିଛି ଛୁଆ ଅଛନ୍ତି କାମ କଥା ଶୁଣିବେନି। ଆଉ ତାଙ୍କ ମନ ଇଚ୍ଛାରେ କାମ କରିବେ ସେମିତି ପିଲା ଦେବେ ନାହିଁ ସାର୍।
ହୁଁ ଠିକ୍ ଅଛି ମୁଁ ଆପଣଙ୍କ କଥା ବୁଝିପାରୁଚି ଏକଦମ୍ ଭଲ୍ ସେ। ଆମର ପିଲା ଗୁଡାକ ବହୁତ୍ କପରେଟିଭ୍ ଅଛନ୍ତି ଆଜ୍ଞା ଗାଁ ପରିବେଶ ଆପଣ ଜାଣନ୍ତି ଆଜ୍ଞା ଯେ ଗ-ଗାଁ ପିଲା ମାନେ ଏ ତେ ବି ମାନେ କଥାବାର୍ତ୍ତା ଶୁଣନ୍ତି ସମସ୍ତଙ୍କର ଆଜ୍ଞା ପରିବେଶ ରେ ସେମାନେ ଗଢି ଉଠିଛନ୍ତି। ତ ସେଇ ହିସାବରେ ସେମାନେ କାମ ପ୍ରତି ତାଙ୍କ ନିସ୍ତୁର ଅ- ଦୃଢ ଅଛି ଆଜ୍ଞା। ସେମାନେ ଆପଣଙ୍କ କାମ ପୁରା ଆରାମ୍ ସେ କରିବେ ଆଉ ଆପଣଙ୍କ କଥା ବୁଝିବେ। କାରଣ ମୁଁ ତାଙ୍କ ବାପା ମାଙ୍କୁ ଜାଣେ ତାଙ୍କ ବାପା ମାଙ୍କ ସାଙ୍ଗରେ ମୁଁ କଥା କହିଚି ଆଜ୍ଞା। ସେମାନେ ଆପଣଙ୍କୁ କିଛି କଷ୍ଟ ବଷ୍ଟ କରିବେନି ଆଜ୍ଞା।
ଠିକ୍ ଅଛି ଆପଣ ଯାହା କହୁଚନ୍ତି ଠିକ୍ ଅଛି ମୁଁ ବୁଝିପାରିଚି। ଆଉ ଆପଣ ସେରକୁ ପିଲା ଦଉନ କିଛି ଦରକାର୍ ଯେହେତୁ ମୋର୍ ନୂଆ ଆଇସକ୍ରିମ୍ ଫ୍ୟାକ୍ଟ୍ରୀ ଖୋଲୁଚି ଆଉ ମୁଁ ପିଲା ଖୋଜିିତେ କଣ ପାଇଁ ଯିବି ଯେହେତୁ ଆପଣ କହୁଚନ୍ତି ପିଲା ଦେବେ ସେଥିରୁ ମୁଁ ପିଲା ଆପଣଙ୍କର କିଛି କି ଇଣ୍ଟରଭ୍ୟୁ ଟାଇପ ର କରା କରିଦେମି। କ୍ୟାମ୍ପସ ଗୋଟେ ପକେଇମି ଯେହେତୁ ଇଣ୍ଟରଭ୍ୟୁ ହବ ଗୋଟେ ବ୍ୟାନର ପ୍ରଥମେ ମୁଁ ମାରିଦେମି ଯେ ଏଇ ଜାଗାରେ ଆମର ଇଣ୍ଟରଭ୍ୟୁ ହବ ସେ ଆପଣଙ୍କ ଗାଁ ପିଲାକୁ ସେଠି ପଠେଇଦେବେ ଅଲଗା ଛୁଆ ବି କିଛି ଆସିବେ ଯେହେତୁ ଗୋଟେ କମ୍ପାନୀ କରୁଛି ମାନେ ମୋତେ ତ କିଛି ଅଧିକା ମାତ୍ରାରେ ପିଲା ନେବାକୁ ପଡ଼ିବ ଆଉ ମୁଁ ତ ସବୁ ଆପଣଙ୍କ ଗାଁ ର ପିଲାକୁ ନେଇପାରିବି ନାହିଁ ଆଉ ଅଧିକ ମାତ୍ର ଯାତ୍ରାରେ ମୁଁ ପିଲା ନେମି ନିହାତି ତଥାପି ମୋର ଦରକାର ଆଠରୁ ଦଶ ଜଣ ଭିତରେ ପିଲା ଦରକାର ମୁଁ ସେଇ ଭିତରେ ଆପ ଆପଣଙ୍କ ଗାଁ ଛୁଆକୁ ପଠେଇବେ ଆଉ ଅଲଗା ଡିଷ୍ଟ୍ରିକରୁ ବି କିଛି ଛୁଆ ଆସିବେ। ଇଣ୍ଟରଭି୍ୟୁ ଦେବା ପାଇଁ। ମୁଁ ମୋ ସାଙ୍ଗ ଭାଇଙ୍କୁ କହିଥିଲି ଯେ ଟିକେ ଭଲ ପିଲା ଦେଖୁନ୍ତ ଯେମାନେ ଟିକେ କାମ କରିପାରିବେ। କମ୍ପ୍ୟୁଟରରେ ବା ଆମର ବାନ ପ୍ରି ବ୍ୟାନର ଯେ ପ୍ରିଣ୍ଟିଂ ହବ ଯେ ଆସ କେନ୍ ଗୋଟେ କଭର ହବ। ଆଇସ୍କ୍ରିମର ଯେତେ ସବୁ ପ୍ରଡକ୍ଟର ଯେ ଅପରେଟିଂ କରିବେ। ଯେ ଡିପ୍ଲୋମା କରିଥିବେ କିଛି ଭଲ ଭଲ ଷ୍ଟୁଡେଣ୍ଟ ମାନକୁ ମଧ୍ୟ ରଖିିଥବ ଯେମାନେ ସେମାନେ କାମ ଟା ଆଗକୁ ବଢି ପାରିବେ। ସେଥିପାଇଁ ଆପଣଙ୍କ ଗାଁ ପିଲାକୁ ବି ପଠାନ୍ତୁ ମୁଁ ସେବାଡୁ ବି କିଛି ଯେ ଆସିବେ ଗୋଟେ ଛୋଟ ଆକାରରେ ଗୋଟେ ଇଣ୍ଟରଭିୟୁ କରା କରିମି ଇଣ୍ଟରଭ୍ୟୁ ରେ ଯେତେ ଜଣ ସିଲେକ୍ସନ ହେବ ମୁଁ ସମସ୍ତଙ୍କୁ ରଖିିନେବି।
ଉଁ ଆପଣଙ୍କ କଥା ବି ମୋତେ ଠିକ ଲାଗିଛି। କାହିଁକିନା ଆଜିକାଲିକା ପରିବେଶରେ ଛୁଆ ଗୁଡ଼ାକ ନିଶ୍ଚିତ ଭାବରେ ବହୁତ ଖରାପ ଗତିରେ ବି ଯାଇଛନ୍ତି ଆଜ୍ଞା। କେହି କାହା କଥା ଶୁଣନ୍ତିନି ଆଜିକାଲିିକା ଦୁନିଆରେ। ଆଉ କଥା କହିଲେ ମାତ୍ରେ ସେମାନେ ରାଗନ୍ତି ଆଜିକାଲି ଆଜିକାଲିକା ଦୁନିଆରେ। ସେମତି ହୁଏ ଆଜ୍ଞା ମୁଁ ବୁଝିପାରୁଛି କିନ୍ତୁ ଆମ ଗୋଟେ କଥା ଆମେ ଗାଁ ପରିବେଶରେ ରହିଛୁ ଆମେ ଜାଣୁ ଯେ କେମିତି କିଛି କଥା ହେବା କଥା କେମିତି କିଛି ନା ଆଉ ମୁଁ ଆପଣଙ୍କୁ ଗୋଟେ କଥା କହୁଛି ଯେ ସେମାନେ ଆପଣଙ୍କୁ ଜମା ବି ଖରାପ ବ୍ୟବହାର କରିବେନି ଆଜ୍ଞା କାହିଁକିନା ଆମେ ତାଙ୍କୁ ଛୋଟବେଳୁ ଦେଖିକି ଆସୁଛୁ। ଛୁ ଆଜ୍ଞା ଆମେ ତାଙ୍କୁ ଭଲ ସଂସ୍କାର ଦେଉଛୁ ଆପଣ ଜାଣନ୍ତି ଯଦି ଗୋଟେ ମା ବାପା ଯଦି ଗୋଟେ ଭଲ ସଂସ୍କାର ଦିଅନ୍ତି ତାଙ୍କ ଛୁଆ ମାନଙ୍କୁ ତାହେଲେ ସେ ଛୁଆ ମାନ ବି ଆଜ୍ଞା ଭଲସେ ରୁହନ୍ତି। ଆଉ ଆପଣ ଯୋଉ କହୁଛନ୍ତି କାମ କଥା ସେମାନେ କାମ ପ୍ରତି ନିଷ୍ଠୁର ଆଉ ସେମାନେ ତ ଆ ଭଲସେ କରିବି ଆଜ୍ଞା ଆପଣଙ୍କର।
ଠିକ୍ ଅଛି ଆପଣ କହୁଛନ୍ତି ଯେତେବେଳେ ଆପଣ ପଠାନ୍ତୁ ଆ ଆଉ ମୁଁ ବୁଝିକି କହିମି। ଆଉ କଣ ସାର୍ କହୁଥିଲେ କୁହନ୍ତୁ?
ଆଚ୍ଛା ଇଏ ଆପଣ କେବେଠାରୁ ଦେଖିତେ ଆସିବେ ମତେ କହିବେ। ଆଉ ଆପଣ କେତେ ତାଙ୍କୁ ଟିକେ ସାଲେରୀ ଦେଇଥାନ୍ତେ ମୁଁ ସେଇ କଥାରେ ଟିକେ ପଚାରିଥାନ୍ତି ଆପଣଙ୍କୁ?
ଦେଖନ୍ତୁ ସାର୍ ସାଲେରୀ ତ ମିଳିବ କିନ୍ତୁ କାମକୁ ନେଇକି ଦେଖନ୍ତୁ ଆପଣ ଯେ ପିଲା ପଠେଇବେ ମୁଁ ଜାଣିବି କେମିତି ସେମାନେ କିପରି ମାନେ ପାଠ ପଢିଛନ୍ ବା କିପରି କ୍ୱାଲିଫାଇଡ଼୍ ଅଛନ୍ତି ମୁଁ ଜାଣିନି ସାର କିପରି ଆପଣ ନିଜେ କୁ ମୁଁ ସେମାନକା ଯେତେବେଳେ ଯାଏ ଇଣ୍ଟରଭ୍ୟୁ ନ ନେଇଛି ନ ଜାଣିଛି ଯେ ଛୁଆ କେତେ ପଢିଚି କେତେ ସେ କାମ ଜାଣିଛନ୍ କେତେ ବର୍ଷ ତାଙ୍କ ଏକ୍ସପିରିଏନ୍ସ ଅଛି ଆଉ ସେ କିଏ ପୋଷ୍ଟରୁୁ ଯାଉଛନ୍ ମାନେ ଅପରେଟିଂ କରିବେ। କି ମ୍ୟାନେଜର ରହିବେ। ବା ଆମର ଯେ ଆଇସକ୍ରିମ ଯେ ଟେଷ୍ଟିଂରେ ରହିବେ ବା ଲେବର ରହିବେ ଯେ ମାନେ କାମ କରନ୍ତୁ ଫ୍ୟାକ୍ଟ୍ରିର ଆପଣ ଦେଖିଥିବେ ଇଏ କାମ ଯେରା ସବୁ ମିକ୍ସ ହବ। ପାଉଡର ଆସିବ ମିକ୍ସ ହବ। ବା ସେ ସ୍ଵିପର କେନ ଦେଖନ୍ତୁ ଆପଣ ଜାଣିଥିବେ ଗୋଟେ କମ୍ପାନୀରେ ଯେତେବେଳେ କୌଣସି ବି ପିଲା ଯାଏ। ସେ ତାର ପୋଷ୍ଟ ନେଇକି ଦରମା ମିଳେ। ଦେଖନ୍ତୁ ପୋଷ୍ଟ ଆମର ଦିଟା ସବୁଠାରୁ ଲୋ ପୋଷ୍ଟ ହୋଉଛି ସ୍ୱିପର। ସିପର ଦରମା ମୁଁ ଦେମି ସାତ ହଜାର ଟଙ୍କା ତା ପୂର୍ବରୁ ମୁଁ ଦେଇ ପାରିବି ନାହିଁ ଦି ତରେ ଗୋଟେ ଛୋଟ ଯିଏ ଆମ୍ ବ୍ଲକରେ ମୁଁ କରୁଚି ମୋର ଏତେ ଆମଦାନୀ ନାହିଁ ଯେ ମୁଁ ଏତେ ପଇସା ଦେଇ ପାରିମି ମୁଁ ଗୋଟେ ସୁଇପର ଦେମି ସାତ ହଜାର ଟଙ୍କା ତାଙ୍କର ଟାଇମ ରହିବ ସୁପରଙ୍କର ଟାଇମ ରହିବ ସକାଳୁ ସେ ଆସିବେ ସକାଳୁ ଦଶଟାରୁ ଆସିବେ ଯିବେ ସେ ବାରଟାରେ ଖାଇତେ ତାଙ୍କୁ ଛାଡ଼ା ହବ ମୁଁ ସେଇଠି ଲୋକାଲ ସୁଇପରକୁ ରଖମି ଯେ ସୁଇପର ପାଇଁ ଆପଣଙ୍କ ପାଖରୁ ପିଲା ଥିବେ ତାହେନେ ମୋତେ ନିହାତି ଜଣେଇବେ। ପାଖାପାଖି ପିଲା ପାଖାପାଖି ପିଲା ସକାଳେ ଆସିବେ। ଦଶଟାରେ ବାରଟାରେ ଯିବେ ବେଶୀ ଘଣ୍ଟା ନାହିଁ ଦଶରୁ ଏଗାର ରୁ ବାର ଦୁଇ ଘଣ୍ଟା କାମ କରିବେ ଯିବେ ସାତ ହଜାର ଟଙ୍କା ଦେମି ଆସିବେ ତାପରେ ଦିଟାରୁ ଆସିବେ ଯିବେ ଗୋଟେରେ ଆସିବେ ଦିଇଟାରକୁ ଘଣ୍ଟେ ଖାଇବା ପାଇଁ ଆସିବ ଗୋଟେରେ ଗୋଟେ ରୁ ଚାରିଟା ମାତ୍ର ଚାରିଟା ରୁ ସାଢେ ଚାରିଟା ଭିତରେ ସେ ଯିବେ।
ଆପଣଙ୍କ କଥା ମୁଁ ପୁରା ଆଜ୍ଞା ପୁରା ନିଶ୍ଚିତ ଅଛି ଠିକ୍ ଅଛି କାରଣ ଆପଣ ଗୋଟେ ଏବେ ନୂଆ ନୂଆ ଷ୍ଟାର୍ଟ କରୁଛନ୍ତି ଆପଣଙ୍କୁ ଗୋଟେ ଛୋଟିଆ କି ନା ଆଗେ ଆସ୍କ୍ରିମ ଫେକ୍ଟ୍ରି କରିବେ ଆପଣ ଏତେ ପାରି ପାରି ଦେଇପାରିବେନି ଆଜ୍ଞା ମୁଁ ସେଇଟାକୁ ବଝି ପାରୁଚି ଠିକ୍ ଅଛି। ଆପଣ ଆଗେ କମ୍ଟା ଦିଅନ୍ତୁ କିନ୍ତୁ ମୋତେ ଗୋଟେ ଆପଣ ଆଶ୍ଵସନା ଦିଅନ୍ତୁ ଯେ ଏମାନେ ଭଲସେ କାମ କନେ ଆପଣ ତାଙ୍କୁ ଭଲସେ ଆଉ କିଛି ଦି ବର୍ଷ ବା ତିନି ବର୍ଷ ଭିତେରେ ଆପଣ ତାଙ୍କୁ ଇନ୍‌କ୍ରିମେସ କରିବେ ଆଜ୍ଞା। କାରଣ ଏତେ କମ ପଇସାରେ ଆଜ୍ଞା ତି କାମ କରିବା ଟିକେ ତାଙ୍କ ପାଇଁ ସହଜ ନିଏ ଆଜ୍ଞା ସେମାନେ ବି ତାଙ୍କର ଗରିବ ଘର ଛୁଆ ଉରା। ଆଉ ଆଜିକାଲିକତ ଦୁନିଆରେ କେତେ ପ୍ର ପ୍ରଖାର ନାଇଁ ବିବିଧ ଆସିଲାନା ନାହିଁ କେତେ ଗୁଡ଼ାକ ନାଇଁ। ପଇସା ନାହିଁ ରହିଲାନି ଯେ ଏ ଏମାନଙ୍କର ହେଲ୍ଥ ପାଇଁ ଆଉ ଅଲଗା ଅଲଗା ପାଇଁ ଆଙ୍କ ଖର୍ଚ୍ଚ ଅଛି ଆଜ୍ଞା।
ନିହାତି ନିହାତି ଭାବରେ ମୁଁ ବୁଝିପାରିଚି। ଆପଣ କହୁଛନ୍ତି ଯେଟା ବର୍ଷକୁ ବର୍ଷ ଇନକ୍ରି ଇନକ୍ରିଜମେଣ୍ଟ ହୁଏ। ଏରା ମୁଁ ନିହାତି କରିମି। ପ୍ରଥମେ ମୋ କମ୍ପାନୀଙ୍କ ସା ଗୋଟେ ଭାବୁନ ଆପଣ ଗୋଟେ କାମ କରୁଚନ୍ କାମଟେ ଯେତବଳ ଯାଏ ସାର୍ ନ ସକ୍ସେସ୍ ହେଇଚି କେମି ଟେ ପଇସା ଟା ବଢିମି ମୁଁ ସେମାନଙ୍କଙ୍କୁ ନିହାତି କହିମି କମ୍ପାନିରେ ଟିକେ ବିଲ୍‌ଡ଼ା ହଉ ମତେ ଲା ହୁଏତ ଲାଗିପାରେ ବର୍ଷେ ଦିବସ ଲାଗିପାରେ। ତାପରେ ମୁଁ ଇନକ୍ରିମେଣ୍ଟ କରିପାରେ କିନ୍ତୁ ଇନିକି ମେଣ୍ଟ ମୁଁ ନିହାତି କରିମି। ନିହାତି ମୁଁ ଇନକ୍ରିମେଣ୍ଟ କରିମି ଆପଣଙ୍କ ଦରମା ନିହାତି ମୁଁ ବଢେଇମି ତା ପ୍ରତି ଆପଣ ବିଶ୍ଵାସ ରଉନ୍ ‌ବିଶ୍ଵାସ ରଖିକି କାମ କରୁ ଅନ୍
ଆଜ୍ଞା ନିଶ୍ଚିିତ। ଆ ଠିକ ଅଛି ଆପଣ ଯଉ କଥା ହଉଚନ୍ତି ଯେ ଆପଣ ନୂଆ ଗୋଟେ ପରିବେଶରେ ଜାଗା ଖୋଲିଚନ୍ତି ମୁଁ ବୁଝିପାରୁଚି ଆଜ୍ଞା କିନ୍ତୁ ଆମେ ଗୋଟେ ଚେଷ୍ଟା କରିବୁ ଯେ ଆପଣଙ୍କୁ ହିଁ ଯେ ଫ୍ୟାକ୍ଟ୍ରିରୁ ସବୁ ମାଲ୍ ଯାଉ ଆମର କେନା ଆପଣଙ୍କର ଏଇଠି ଦେଖନ୍ତୁ ଏଇଠି କେତେଟକା ଆଇସ୍କ୍ରିମ୍ ଦୋକାନ ଏକା ଅଛନ୍ତି। ଆଇସ୍କ୍ରିମ୍ ଏକା ଦୋକାନ ଏକାର ଆପଣଙ୍କ ଯଦି ମାଲ ଏକା ଆପଣଙ୍କର ବି ବୃଦ୍ଧି ହବ। ଏବଂ ତାଙ୍କର ବି ବୃଦ୍ଧି ହବ କାଇଁନା ଆପଣ କମ ଦାମରେ ତାଙ୍କୁ ଆଗେ ଫାଷ୍ଟ ଦେବେ। ଆମେ ଚେଷ୍ଟା କରିବୁ ଯେ ଯେତେ ସବୁ ଆମ ଗାଁ ଦୋକାନ ଅଛି ସେମାନେ ଆପଣଙ୍କ ପାଖରୁ ହିଁ ସାମାନ ନିଅନ୍ତୁ ଆଜ୍ଞା।
ଆପଣ ଚାହୁଁଛନ୍ତି ତାେନେ ଆପଣ ଗୁଟେ କାମ କରୁନୁ ସାର୍ ମୁଁ କିଛି ଆପଣଙ୍କୁ ଅମ୍ କାର୍ଡ ଦେମି ଯାହାର ମୋ ଆଇସ୍କ୍ରି ଦୋକାନ ମୋ ଆଡ୍ରେସ ଆଉ ମୋର କଣ୍ଟାକ୍ଟ ନମ୍ବର ଥିବ ଆପଣ ସାର୍ ଦୟା କରିକି ସେଟା ଆପଣଙ୍କ ଯେ ତେ ଏରିଆର ମାଣ୍ଟି ଦେବେ କହିବେ ଇଏ ମୋର ମୋ ମାନେ ରିଲେଟିଭ୍ ଆଉ ନୂଆ ଖୋଲିଚନ୍ ଆପଣ ଦୟାକରି ଆଙ୍କ ପାଖକୁ ଥରେ ଯାଆନ୍ତୁ ଆଇସ୍‌କ୍ରିମ୍ ରେଟ୍ ଟା ଥରେ ବୁଝ ଆପଣ ସେଠୁ ଅତି କମ ରୁ କମ ରୁ ଆଇସ୍କ୍ରିମ ପାଇବେ। ସେଟା ବିକିକି ଆପଣ ଅତିରୁ ଅଧିକ ଲାଭ ବି କରିପାରିବେ।
ନିଶ୍ଚିତ ଆଜ୍ଞା ଠିକ ଅଛି ଏଇଟା ହଉ ମୋ ହ୍ୱାଟ୍ସପ ନମ୍ବର ଏଇଟା ଆପଣ ପଠାଇ ଦେଇ ପାରୁନ୍ତି ଯେ ଦେବେ ବି ଆଚ୍ଛା ଠିକ୍ ଅଛି। ମୁଁ ଆପଣଙ୍କ ଘର ଟା ମତେ ଟିକେ କୁହନ୍ତୁ ମୁଁ ଯାଇକି ପହଞ୍ଚିବି ଆଜ୍ଞା।
ଠିକ ଅଛି ଭାଇ ମୁଁ ପଠେଇ ଦଉଛି ଆଉ ମୋର କାମ ଟିକେ ଆସିଲାନି ଆପଣ ଟିକେ ରଖନ୍ତୁ ଆଉ କାମ ଆସିଲା ହଁ ନମସ୍କା